ହ୍ୟାଲୋ, ହଁ। ହ୍ୟାଲୋ।
ଲୋଁ।
ହଁ, ଶୁଭୁନି? ଏରେ ଦେଇ ଶୁଭୁନି। ଆରେ ତୁ ୱାଇଫାଇ ରୁ ପଳଉଚୁ ତୁ। ୱାଇଫାଇ ରୁ ତୁ ଦୂରୁକୁ ପଳଉଚୁ, ସେଥିପାଇଁ ଶୁଭୁନି।
ଫ୍ୟାନ୍ ଟା ବନ୍ଦ। ଫ୍ୟାନ୍ ଟା ବନ୍ଦ ତାପରେ ଫୋନ୍ କରିଥିଲେ ସେଥିରୁ ସେ ଇଏରୁ ଯିବା ପାଇଁ। ଆସିକିରି ସାଢ଼େ ବାରଟା ବେଳେ ପହଞ୍ଚିବୁ। ଗୋଟେ ନମ୍ବର ସଉଠୁ ଦେଲେ କହିଲେ ଏତେ ପିଲା ଆସୁଛନ୍ତି ନା। ରଖିକିରି ତମେ ଇଏ କରିବ ଆଉ ଆସିକି ପହଞ୍ଚିବ। ଆଉ ହେ ମିସେସ୍ କୁ ଆଣିବେ। ଝିଅ ଆସିବ ଆମର ଏଠି ଗୋଟେ ଖାଲି ପ୍ରାଇଜ୍ ଅଛି ପ୍ରାଇଜ୍ ଦିଆହବ।
ଆଉ ତମେ ଆଡ଼କୁ ଆସିବ ଟି?
ଆଡ଼କୁ ବା ସାଡ଼ୁକୁ ସାଡ଼େ କାମ ସାରିକିରି ଉଁ
ସାଡ଼େ କାମ ସାରିଦେଲା ପରେ
ହୁଁ।
ହେଲା ସଟୁ ଆଜି କଣ ରୋଷେଇ ବାସ କରିବ ଆମ ପାଇଁ?
ହଁ ବାଉ ତମେ ଆସିବ ଯେତେବେଳେ କରିବି ଆଉ ଭାତ ଆଉ କଣ କରିବି କହୁନୁ?
କଣ ହାଟ ବାଟ କଣ ହେଇଚି?
ହୁଁ ହୁଁ ହାଟରୁ ସବୁ ପରିବା ଆଇଚି।
ନା ମୁଁ ପରିବା ନେଇଯିବି?
ନା ମ ସବୁ ପରିବା ଆସିଚି ଆମର ଆସିଚି ଆଳୁ ଆସିଚି ବାଇଗଣ ଟମାଟୋ ପୋଟଳ ଆଇଚି କାଙ୍କଣ
ହୁଁ।
ଆଉ ବନ୍ଧାକୋବି ଆଇଚି କଖାରୁ କଲରା ଆଉ ବିନ୍ସ ଆଇଚି ଏଇ ସବୁ ପ୍ରକାର ଆଇଚି କଁ କଣ କରିବି କଅ ରୋଷେଇ ତୋ ପାଇଁ?
ଏ କିଛି ନାଇଁ ଯାହା ତ ତମେ ଖାଇବ ସେଇଆ କରିବୁ ଆଉ।
ଆଉ ତମର ବର୍ଷ ଷାଟା ବର୍ଷା ଉଚିଟି?
ହଁ ହଁ ବର୍ଷା ହଉଛି ପା।
ଓହୋ। ଏତେ ବର୍ଷାରେ ଆଉ କଣ କେମିତି କର ଆଁ
କଣ କହିଲୁ?
ଯଉ ମୁ କ ଯିବା ଆସିବା କଣ କେମିତି କ କରିବୁ?
ହଁ ହେଇଯିବ ବ ବର୍ଷାରେ ହଁ।
ଯୋଉ ଝିଅର ସଣ୍ଡେରେ ତ ସ ଟି ହଁ ଶୁଭିଲା?
ହଁ ଙ୍କ
ମୁଁ କହିଲି ଝିଅର ତ ସଣ୍ଡେରେ ସ୍କୁଲ ଟିଉସନ ନାହିଁ?
ନାଇଁ ନାହିଁ।
ଓହୋ ଆଛା କଣ କହିଲ କହିଥିଲେ ଗୋଟାଏ ଯାଇଙ୍କିରି ରାହାମା ଯାଇଙ୍କିରି ଗୋଟେ ଘଣ୍ଟାଟାଏ କିଣିଥାନ୍ତା ତ।
ଓ ହୋ ହୋ ହୋ ହୋ ଘଣ୍ଟା କଣ ତାର ଯୋଉ ଆଗରୁ ଥିଲା ଖରାପ ହେଇଗଲା ନା?
ନାଇଁ ନାଇଁ ଭାଇର ନା।
ଓ ହୋ ହୋ।
ହୁଁ ସେଉଠୁ ତାପରେ ତମେ କଣ କାମ ସବୁ କରିସାରଲେଣି।
ହୁଁ କାମ ସବୁ ସରିଲାଣି ଆଉ।
ଓହୋ କି ଆମର ସେଠି ସେ ଅହୋ। ତୋଠୁ ଇଏ କଣ ହ। କଣ କହୁଥିଲି ବା ମୁଁ କହିଲି ସେ କୋଳଥ ରଖ ମୋ କହିଥିଲି ରଖ ରଖିଚୁଟି?
ହୁଁ ରଖିଛି।
ଆ ଆଉ ସେ କୋଳଥ ଡାଲି କରିଦଉନ।
ହଉ ହଉ ହଉ ସେୟା କରିଦେବି ଆଉ।
କୋଥ କୋଥଡାଲି ଯଉ ଖଟା ଗଞ୍ଜ ଇଏ ପକେଇକିରି ତେନ୍ତୁଳି। ପକେଇକିରି ଆଉ
ତୁ କଥା କଣ କଟୁଛି ଟିକେ ବସିଲୁ ଗୋଟେ ଜାଗା
ହଁ ଟିକେ ଅଫଡାଉନ ହଉଛି କଥା।
ଓହୋ। ଅହୋ।
ହ
ହଁ
ହ୍ୟାଲୋ।
ହୁଁ।
ଆଉ କଣ ନେବି କହୁନୁ ହଁ ଶୁଭୁଛି କହବା। ହାଲୋ। ହ୍ୟାଲୋ। ସେଇଠି ଅଛି ସେଟି।